ହାଲୋ।
ନମସ୍କାର ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଜ୍ଞା ଆପଣ କିଏ କହୁଥିଲେ।
ଓ ଏ‌ ମୁଁ ସୁମନ କହୁଛି।
ଆଜ୍ଞା।
ଆପଣଙ୍କ ନା ଟା କହିଲେ।
ଆ ମୁଁ ରାହୁଲ କହୁଥିଲି।
ଆଛା ଆପଣଙ୍କ ଘର କୋଉଠି।
ଘର ଏ ସାର୍ କେଉଁଝର ଆଜ୍ଞ ଆପଣଙ୍କ ଘର ଟା।
ଆମ ଘର ଏପଟେ ମୟୂରଭଞ୍ଜ।
ଆଉ କଁ।
ଆଉ କଁ କରୁଛନ୍ତି ଏବେ କଁ କରୁଛନ୍ତି ଏବେ।
ଉଁ ସାର୍ ଏବେ ମୁଁ ଜଷ୍ଟ। ଖାଇକି ଶୋଇଥିଲି ଆଜ୍ଞା।
ଆଛା ହଁ ମୁଁ ବି ଏବେ ଶୋଇଛି।
ହୁଁ। ଆଉ ଖିଆପିଆ କଁ ସବୁ ସରିଲାଣି।
ହଁ ଖିଆ ପିଆ ସରିଲାଣି।
ଆଉ ଆପଣ କଁ କହିଲେ ଆଜ୍ଞା।
କଣ କହିଥିଲେ ଆପଣ?
ବଟର ଚିକେନ ଖାଇଥିଲେ ଆଜ୍ଞା ଆପଣ କଣ ଖାଇଥିଲେ?
ଆଚ୍ଛା। ସାଦା ଆମର ରୁଟି ଡାଲି ଖାଇଥିଲି ଆଉ
ଆା
ଆପଣ ବୋଧେ ଆମେ ତ ଆମକୁ?
ଆପଣ କଣ କରନ୍ତି?
ହଁ ମୁଁ ଏବେ ବେପାର ବାଣିଜ୍ୟ କରୁଛି।
ହ
ବାପାଙ୍କ ସହ ମିଶିକି
ଅହ।
ଯେମିତି ପରିବା ଫରିବା ନେଇ ହାଟକୁ ନେଇକି ଯାଉ ଚେନ୍ନାଚୁର ମିକ୍ସଚର ବିକ୍ରି ବିସ୍କୁଟ ବିକ୍ରି କରୁ
ହୁଁ
ଚେନ୍ନାଚୁରୁ ଜାଣିଥିବେ ଯୋଉ
ଜାଣିଛି ଜାଣିଛି ଜାଣିଛି ଖାଇଛି।
ଏବେ ତ ମୟୂରଭଞ୍ଜରେ ମୁଢି ମିକ୍ସଚର ଅଧିକ ଚାଲେ ଆଉ
ଆପଣଙ୍କ ଆପଣଙ୍କ ତ ମୟୂରଭଞ୍ଜରେ ମୁଢି ମାଂସ ବହୁତ ପ୍ରସିଦ୍ଧ
ହଁ ମୁଢ଼ି ମାଂସ ପ୍ରସିଦ୍ଧ ହୁଁ। ଏପଟେ ସମସ୍ତେ ବ କଣ କହିଲେ?
ଆପଣଙ୍କ ଫ୍ୟାମିଲି ସବୁ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ଏଇ ଆମର ପୁରୁଣା ନାଟକ ସବୁ ଦେଖୁଛନ୍ତି ଟିଭିରେ
ଆଛା। ଆପଣ? ଉ କୋଉ କ୍ଲାସ ପର୍ଯ୍ୟନ୍ତ ପଢିଛନ୍ତି ପାଠ?
ମୋ ପଢାପଢି ତ ସରିଗଲାଣି ମୋର ପ୍ଲସ୍ ଥ୍ରୀ ସରିଗଲାଣି ଏବେ ଆଉ କିଛି କରୁନି। ବେପାରରେ ଟିକେ ଇଏ କରୁଛି ଆଉ
ଆପଣ ସେପଟେ ବର୍ଷା ହଉଛି କି? ଆଛା ଆପଣଙ୍କ ସେପଟେ ବର୍ଷା କେମିତି କଣ ହଉଛି?
ହଁ ବର୍ଷା ବର୍ଷା ପବନ ଜୋରେ ହଉଛି ପାଖାପାଖି ଗୋଟେ ଗାଁ ର ଘର ଦିଇ ତିନିଟା ଭାସିଗଲାଣି
ଆଛା
ଏତେ ଜୋରେ ପବନ ବର୍ଷା ହେଲା ଯେହେତୁ ସମସ୍ତଙ୍କ ଘରେ ପାଣି ପଶିଯାଇଛି ଏପଟେ ହ ମୁଁ ଠିକ୍ ଠିକ୍ ଅଛି ହଁ ହଁ। ଆମର ଛାତ ଘର ତ ସେଥିପାଇଁ ପାଣି ଏତେ ପଶିନାହିଁ।
ଆଛା ଆପଣ କେବେ ଆସନ୍ତୁ ଆମ କେଉଁଝର ଆଡେ କେଉଁଝର ଆଡେ ତ ଭଲ ହଉଛି ରଥଯାତ୍ରା। ବୁଲିଆକୁୁ ଆସନ୍ତୁ।
ହଁ ଯାଇନି କେବେ ଯିବା ପାଇଁ ଯିବାର ଯୋଜନା ଅଛି ଆଉ
ଆଛା ଆଛା ଆପଣଙ୍କୁ ବୁଲାବୁଲି କରିକି ଆପଣଙ୍କୁ ହୁଁ ବିଦାୟ ଦବୁ
ହଁ ନିଶ୍ଚିତ ଆପଣ ବି ଆସିଲେ ଆମପଟେ ଆପଣଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯିବ
ହ ଫୁଲ ତୋଡା ବି ଦିଆଯିବ ଫୁଲ ତୋଡା ଦିଆଯିବ ଆପଣଙ୍କୁ ଯେହେତୁ ଆପଣ ଆମର ମୁଖ୍ୟ ଅତିଥି ନା ସେଥିପାଇଁ ଆଛା ଆପଣ କଣ ଖେଳିବା ପାଇଁ ଭଲ ଲାଗେ? କଣ ଖେଳି ଖେଳା ଖେଳି କରିବା ପାଇଁ ଭଲ ପାଆନ୍ତି ନା ପାଆନ୍ତିନି?
ଖେଳା ଖେଳି ପାଇଁ ମତେ ଏତେ ବି ଇଣ୍ଟରେଷ୍ଟ ନାହିଁ କହିବାକୁ ଗଲେ କ୍ରିକେଟ ହିଁ ଟିକେ ଭଲ ଲାଗେ ନହେଲେ ଆଉ କିଛି ଭଲ ଲାଗେନି କିନ୍ତୁ ମୋ ଜୀବନରେ ସ୍ୱପ୍ନ କିନ୍ତୁ ବହୁତ ଅ ଇଚ୍ଛା ଅଛି କି ମୁଁ ରେସି ସେ ମୁଁ ଯିବା ପାଇଁ ବହୁତ ଇଚ୍ଛା ମୋର। ଆଉ ଭଗବାନଙ୍କ ଆସି ଭଗବାନଙ୍କ ଆସ ଥାଉ ଯେ ମୁଁ ଦିନ ନା ଦିନ ଏଇ ଜିନିଷ ଟା ମୁଁ ହାସଲ କରିବି।
ଓ ହଉ ତାହେଲେ ଆପଣ ଦ୍ରୁତଗାମୀ ଚାଳକ।
ଆଜ୍ଞା।
ଆଚ୍ଛା ତାହେଲେ ଆପଣ ମିନିମମ୍ କଣ କହିଲେ?
କଇଲି ଆପଣଙ୍କୁ କେଉଁ ଗେମ୍ ପସନ୍ଦ?
ହଁ ମୁଁ ତ କ୍ରିକେଟ ଖେଳ ପସନ୍ଦ। ଅନ୍ଲାଇନ ଗେମ୍ ଫ୍ରି ଫାୟର ପସନ୍ଦ।
ଆପଣ କେବେ ଧଳିଆ ପଷିଆଡ଼େ ଯାଇଛନ୍ତି?
ଆଚ୍ଛା ସେଇଭଳିଆ ନା ସେଭଳି ନାମକ ଗ୍ରାମଟି ଆମ ଗ୍ରାମରେ ଅବସ୍ଥିତ ନାହିଁ ଆମ ଜିଲ୍ଲାରେ
ଆଚ୍ଛା ସିଏ ହେଲା ଗ୍ରାମ ସେ ହେଲା ଗ୍ରାମ ନୁହଁ କି ସେ ହେଲା ଆମର ବହୁତ ବହୁତ ଭଲ ବହୁତ ୱାଣ୍ଡରଫୁଲ ପ୍ଲେସ।
ଓ ଆଚ୍ଛା ତାଲେ ସିଏ ବୋଧ ଗୋଟେ ତୀର୍ଥସ୍ଥଳ?
ହଁ।
ଲୋକମାନେ ପ୍ରସାଦ ସେବନ କରିବା ପାଇଁ ଯାଆନ୍ତି ବୋଧେ?
ହଁ।
ଆଛା ସମସ୍ତଙ୍କୁ ପ୍ରସାଦ ମିଳେ ନା?
ହୁଁ ମିଳେ ସମସ୍ତଙ୍କୁ।
ଆଚ୍ଛା ଆପଣ କେବେ ଯାଇଛନ୍ତି ଆଣିବା ପାଇଁ ପ୍ରସାଦ?
ହଁ ବହୁତ ଥର ନିଆ ଯାଇଛି।
ଓୋ ଆଚ୍ଛା। ଆପଣଙ୍କ ତାହେଲେ ତୀର୍ଥସ୍ଥଳ ବୁଲିବା ପାଇଁ ଭଲ ଲାଗେ?
ହୁଁ ବହୁତ ଭଲ ଲାଗେ ଆପଣ ଯବେ ଆସନ୍ତୁ ବୁ
ଆମ ଜାଗା ଏପଟେ ବହୁତ ଭଲ ଜାଗା ଅ
ଆଚ୍ଛା ସେ ରା ରାତିରେ ବି ଖୋଲା ରୁହେନି ଖୋଲା ରୁହେନି?
ରାତିରେ ବନ୍ଦ।
ଖାଲି ଦିନ ବଳି।
ଆପଣ କେବେ ଆମ ଜାଗାକୁ ହିଁ ଆସନ୍ତୁ ବହୁତ ଭଲ ଭଲ ଜାଗା ଅଛି। ଆମର ଯେମିତି ଗୁଣ୍ଡିଚା ଘାଇ ସାନ ଘାଗରା ବଡ଼ ଘାଗରା।
ଆଚ୍ଛା। ଆମର ବି ଏପଟେ ଶିମିଳିପାଳ ଶିମିଳିପାଳ ଆସନ୍ତୁ ବାଘ ଦେଖିକି ଯିବେ।
ଆଚ୍ଛା ଆଚ୍ଛା ନିହାତି ନିହାତି।
ଭଲ ଭଲ ବାଘ ଅଛନ୍ତି।
ଏଇ ମଂଥ ରେ ଏଇ ମଂଥ ରେ ଯିବାର ପ୍ଲାନିଂ ଅଛି।
ନିଶ୍ଚିନ୍ତ ନିଶ୍ଚିନ୍ତ ଆସନ୍ତୁ ଯେହେତୁ ଏବେ ବର୍ଷା ଦିନ ପାଇଁ ଶିମିଳିପାଳ ବନ୍ଦ ରହିବ। ଖୋଲିଲେ ଆପଣ ନିଶ୍ଚିନ୍ତ ଆସିବେ।
ଆଜ୍ଞା।
ଆଉ ଘଟଗାଁ ତ ଆମେ ଯାଇଥିଲୁ କିଛି ଦିନ ତଳେ।
କେମିତି ଆମ ଆମ ଜାଗା ଏପଟେ କେମିତି କଣ ଲାଗିଲା?
ହଁ ଭଲ ଲାଗିଲା ବହୁତୁ ନଡିଆ ବି ମିଳେ ଏଇଠି
ଆଚଛା।
ପ୍ରସାଦ ଖାଇକି ଆଇଲୁ ଭଲ ଲାଗିଲା।
ଆମ ସେଇ ଘଟଗାଁରେ ଆପଣ କଣ କଣ ସବୁ ଦେଖିଲେ ସବୁ ଏଞଜୟ କଲେ?
ଘଟଗାଁ ମାଆଙ୍କୁ ପ୍ରଥମେ ପ୍ରଦର୍ଶନ କଲୁ। ଦର୍ସନ ସାରିକି ପ୍ରସାଦ ସେବନ କଲୁ।
ଆଚ୍ଛା।
ପ୍ରସାଦ ସେଠି ଗୋଟେ ଭଲ ମିଳେ ଉଁ ଧଳା ଧଳା ନଡିଆର। ଗୋଲ ଗୋଲ ଲଡୁ।
ଆଚ୍ଛା।
ସେଇଟା କଣ କୁହନ୍ତି ତ ନଡିଆ ଲଡୁ ନା କି କଣ।
ନଡିଆ କରା ନଡ଼ିଆ କୋରା।
ଆଚ୍ଛା। ଆପଣ ଖାଇଛନ୍ତି କେବେ ନଡିଆ ଗରା।
କି କଥା ଆଜ୍ଞା କହୁଛନ୍ତି ଆମ ଘର କେଉଁଝର ଆମେ ଖାଇବୁନି।
ଆଚ୍ଛା।
ଆପଣ କେବେ ଆସନ୍ତୁ ଆପଣଙ୍କୁ ନଡିଆ କୋରା ଖୁଆଇବି।
ଆଚ୍ଛା ନଡିଆ କୋରା ବଣାଯାଏ କେମିତି କିପରି? ନଡିଆ ଗରା କିପରି ବନାଯାଏ?
ନଡ଼ିଆ କରେ ଆମର ନଡ଼ିଆକୁ ଗଛରୁ ତୋଳିକି ନଡ଼ିଆ ନଡ଼ିଆରୁ। ପଣି ଛଡା ହୁଏ ଛଡା ହେଇକି ପିଟା ହେଇକିନା। ପାଣି ବାହାର କରାଯାଏ ସେଠୁ ପୁଣି ନଡିଆ ଟାକୁ କୋରିକିନା। କରିକି ସେଇଟା ଆମେ। ଉ ଗୋଟେ କପଡା ତଳେ ଚାପିକିନା ତା ରସ ବାହାରି ସାରିଲା ପରେ ଆମର ଚିନି ଶିରା ବସାଯାଏ। ବର୍ଷା ଯାଇ ସାରିଲା ପରେ ସିଏ ଆମର ନଡ଼ିଆ କୋରା। କଣ କହିଲେ ଆଜ୍ଞା?
କଣ କହିଲେ?
କିମି ସେେରିଆଟା କଣୁ।
ଚିନି ଚିନି ଚିନିରେ ଯେମିତି ଆମର। କହିବାକୁ ଗଲେ ରସଗୋଲାରେ ଯେମିତି ଚିନି ଶିରା ପଡ଼େ ସିଏ ସେମିତି।
ଆଚ। ଆଉ ତାପରେ କରାଯାଏ।
ସେମିତି ଚିନି ସିରା ପିଇ ସାରିଲା ପରେ ଇଏ ନଡିଆ ପକେଇକିନା ଗୋଳେଇକିନା ମୁଠା କରିକିନା ଶୁଖାନ୍ତି। ତା ଦ୍ୱାରା ନଡ଼ିଆ କୋରା ପ୍ରସ୍ତୁତ ହୁଏ।
ହୁଁ ହୁଁ। ଆଉ ଆପଣଙ୍କ କେ ଘରେ ଖାଇବା କଣ କଲେ। ସେଗୁଡ଼ା ଲୋକ ଅଧିକ ଖାଇବା ପାଇଁ ପସନ୍ଦ କରନ୍ତି।
ଆଛା ଆପଣଙ୍କୁ ବହୁତ ପସନ୍ଦ।
ମାନେ ଆପଣଙ୍କର ଖାଇବା ସେଠି କଣ କଣ? ମାନେ ଅଧିକ ଲୋକ ଖାଆନ୍ତି କଣ? କୋଉ ଜିନିଷଟା କୁ ଅଧିକ
ଆମର ଏପଟେ ଫେମସ୍ ହେଲା ଘ ଭ। ତ ନି।
ଆ। ଆଚ୍ଛା ଭଲ ବଲ ମାନେ କାଗଲ।
ହଁ।
ହୁଁ।
ହଉ ତାହେଲେ ଆପଣଙ୍କୁ ଭାତଡାଲମା ଖାଇବାକୁ ଭଲ ଲାଗେ ଅଧି
ଆଜ୍ଞା।
ଆଚ୍ଛା
ଆଉ ଆପଣଙ୍କୁ?
ହଁ ମାତ ତ ପ ମି ମ ସମପ କେ ଏତେ ଭାତ ଖା ସବୁ ଲଢ ଖଣ ମୁ ମୁଡା ମୁଳଗଟା ଗୋଟାକୁ ହଉ ଏବେ ହଉ
ଆଜ୍ଞା।
ହୋଉ ଆଜ୍ଞା ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଥ୍ୟାଙ୍କ ୟୁ।
ହଉ ସେ ତା
ଆଜ୍ଞା।